ତମ ସହିତ ମୋର ପୁରା ଜରୁରୀ କଥା କଥା ଅଛି ଆପଣ ଯଦି ପୁରା ଫାଙ୍କା ଅଛନ୍ତି ତାହେଲେ ମୋ ସହିତ ଟିକେ କଥା ହେଇ ପାରିଲେ ଟିକେ ଭଲ ହୁଅନ୍ତା କଣ କହୁଛନ୍ତି?
ହଁ ହଁ ମୁଁ ପୁରା ଫାଙ୍କା ଅଛି ଆପଣ ଫୋଲ କରିୁଛନ୍ତି ଆପଣ କୁହନ୍ତୁ।
ଦେଖନ୍ତୁ ସେଇ ଭିତର ଘରେ ଯଦି ଆପଣ କଥା ହେବେ ତାହେଲେ ଆପଣଙ୍କୁ ନିଦ ଲାଗିପାରେ ସେଥିପାଇଁ ଆପଣ ବାହାର ଘରକୁ ଯାଆନ୍ତୁ ସେଇଠି କଥା ହୁଅନ୍ତୁ ଆପଣଙ୍କୁ ବେଶୀ ନିଦ ଲାଗିବନି ଆପଣ ବାହାରକୁ ଅନେଇକି ଥାବେ ବୁଝିଲେ କି?
ନାଁ ମୁଁ ତ ଏବେ ଶୋଇଥିଲି ଆପଣ ଫୋନ କଲେ ବୋଲି ମୁଁ ଉଥିଲି କାରଣ ମତେ ବହୁତ ନିଦ ଲାଗୁଥି ଶୋଇକି ଉଠିଛି ଆପଣ ମତେ ଫୋନ କରିଦେଥିଲେ ତମ ଆପଣଙ୍କ ସହିତ କଥା ହଉଛି। କଣ ପାଇଁ ଫୋନ କରୁଛି ଆପଣ ମତେ ଟିକେ କହିବାକୁ ଚାହିଁବେ।
ମାନେ ଦିନ ନଅଟାରେ ଏଠିକି ବି ଆପଣଙ୍କୁ ଏତେ ନିଦ ଯେମିତି ମାଟି ହାଣିବାକୁ ଯାଉଛନ୍ତି ମାନେ ଖାଇଲେ ହିଁ ନିଦ ବାହାରୁଛି ଆପଣ ଖାଇବା ବନ୍ଦ କରିଦିଅନ୍ତୁ ତାପରେ ନିଦ ତାକୁ ବନ୍ଦ ହେଇଯିବ ଆପେ ଆପେ ହଉ ଛାଡନ୍ତୁ ମୁଁ କହିଲି ଆପଣଙ୍କର ଦୁର୍ଗା ଥିବା ଖବର କଣ? ଆ ମୋର ମନେ ଅଛି ଆରଥରକ ଯୋଉ ଦୁର୍ଗା ପୂଜାରେ ଯୋଉ ସିନ୍ଦୁର ଖେଳ ହେଇଥିଲା ଆଉ ଆପଣଙ୍କର ନାଚ ଓହୋ ଆପଣ ଯୋଉ ଏତେ ଭଲ ନାଚିଥିଲେ ମୋର ଏା ବି ମନେ ଅଛି। ଆପଣଙ୍କର ମନେ ଅଛି କି ନାଇଁ ଆର ବର୍ଷର ଦୁର୍ଗା ପୂଜା କଥା।
ହୁଁ ମୋର ତ ମନେ ଅଛି। କାରଣ ଆର ସେଇ ଫତ ବି ମଧ୍ୟ। ମ ସେଇଟା ଆର ବସ୍ତା ହେ ଏଥିଲା ସେଇା ତ ଆର ପଟା ଆର ବର୍ଷ। ଯୋଉ ରଙ୍ଗ କରିନଥିଲି ଆଉ ଆପଣ ଯୋଉ କହିଲେ ମୁଁ ଦିନ ନଅଟାରେ ଉଠୁ ଆଜି ମୁଁ ଦିନ ନଅଟାରେ ଆଜି ଉଠିନ ଆଜି ମୁଁ ଉଠି ମାନେ ଯିବାନ ନୁହଁ ଭୋର ସାଢେ ଛଅଟ ର ଉଠିକି କାମ କରିଚାଲି ଏ ଯାଏଁ ବି ମୋତେ ବ୍ରେକ୍ ମିଳେନି। ସେଇ ଯୁଗରୁ ମୁଁ ଟିକେ ଏବେ ଶୋଇ ପଡିଥିଲି ଆଉ ଆପଣଙ୍କ ସହିତ ଏିକେ କଥା ହଉଛି।
ଥିଲେ ଆଉ ନା।
ହ୍ୟାଲୋ
ହଁ ଆପଣଙ୍କୁ ମୋ କଥା ଶୁଭୁ ନାହିଁ କି?
ହଁ ଗୌନପତି।
ହଁ ମୁଁ କହିଲି କି ଆପଣ ଏମତି କଣ ହାତୀ ଘୋଡା କାମ କରୁଥିଲେ ଯେ ଆପଣ ସକାଳ ସାଡେ ଛଅଟାରୁ ଉଠିକି ସବୁ କାମ କରୁଥିଲେ।
ହ ହାତୀ ଘୋଡା କାମ ନୁହେଁ ଆରେ ଆମର ଆଜି ଗୋଟେ ଛୁତିକିଆଟେ ହେଇଥିଲା ହେଲା। ଆଜି ସରିଲା ସେଇଟା। ତ ଆମର ଘର ପୋଛା ଆଜି ସବୁ କାମ ହେଲା। ଏଁ ରୋଷେଇ ଘର ସବୁ ସଫା ହେଲା ତାପରେ ଫ୍ରିଜ ପୋଛା ହେଲା ଘର ଓଳା ହେଲା ପ ତାପରେ ଓଳେଇକି ପୋଛା ହେଲା ତାପରେ
ହ
ସବୁ ସ୍କ୍ରିନ୍ ଆଉ ଠାକୁର କପଡା ସବୁ କଢା ହେଲା କାଢିକି ତାକୁ ବି ସବୁ ସଫା କରା ହେଲା। ତାପରେ ଏସ୍ ମୁଁ ଆଜି ଟି ଫୁଣି ସାଡେ ସାତେଟା ରୁ ମୁଣ୍ଡ ଧୋଇକି ଗାଧେଇଛି ମତେ ଟିକେ ଥଣ୍ଡା ବି ମଧ୍ୟ ହେଇଯାଇଚି। ତ ମୁଁ ଏବେ ଚାହୁଁଚି ତ ଟିକେ ଶୋଇବା ପାଇଁ ତାପରେ ଆଉ ଏବେ ତ ଯୋଉ ବର୍ଷା ବର୍ଷା ଏବେ ହଉ ଥିଲା ଛାଡି ଗଲା। ମାନେ ପୁରା ଧୀରେ ଧୀରେ ବର୍ଷା ହଉ ଥିଲା ମାନେ ପୁରା ଝିପି ଝିପି ବର୍ଷା ହଉଥିଲା ଏବେ ଛାଡିଗଲା। ତାପରେ ଏବେ ଏ ମୁଁ ଟିକେ ଶୋଇବାକୁ ଯାଉଛି ତାପରେ ମୁଁ ଆଜି ସବୁ ସଫା ସ ଫି ହେଲା ତାକୁ ଫୁଣି ନେଇକି ଶୁଖେଇଲି ବର୍ଷା ହଉଛି ଦଶ ଥର ଉପର ତଳ ବି ମଧ୍ୟ ହଉଛି। ଏମିତି ହେଲା ବେଳକୁ ମତେ ବହୁତ କଷ୍ଟ ହଉଚି ତ ଏ ଯେ-ଯେ-ଯୋଉ ମୁଁ ଏବେ ଶୋଇଥିଲି ଶୋଇକି ଉଠିଲି ଆଉ।
ଅହୋ ଝିପି ଝିପି ବର୍ଷାରେ ଭିଜିବାର ମଛା କିଛି ଅଲଗା ଯାହା କୁହନ୍ତୁ ସତରେ। ଝିପି ଝିପି ବର୍ଷାରେ ଭିଜିବାର ମଜା ମାନେ ଆଉ କୋଉଥିରେ ବି ସେ ମଜା ଟା ନାହିଁ ସତ କଥା ମାନେ ଝିପି ଝିପି ବର୍ଷାରେ ଓଦା ହବାର ଯୋଉ ମଜା ମତେ ସତରେ ଦରକାର ସେମିତି ଅନୁଭବ ସତରେ ଦରକାର। ଆଉ ମୋର ଆଜି ଗୋଟେ ଆପଣଙ୍କଠୁ କଥାଟେ ଜାଣିବାର ଥିଲା କାହିଁକି ନା ଆଜି ମୁଁ ଯେତେବେଳେ ଉଠିଲି ସେତେବେଳେ ଆପଣଙ୍କ ବଡ ଭଉଣୀ ଆପଣଙ୍କୁ କଣ ପାଇଁ ଗୋଟେ ରାଗୁ ଥିଲେ ଆପଣ ତାଙ୍କର ବୋଧେ କିଛି ମୁହଁ ଲଗା ଜିନିଷ ଲଗେଇକି ସାରି ଦେଇଥିଲେ କିମ୍ବା କଣ କରିଥିଲେ କହିଲେ ଆପଣ ଆଜି ସକାଳୁ ଏମିତି କଣ କରିଥିଲେ ଯେ ସିଏ ରାଗିଲେ?
ଆରେ ନା ମୁଁ କିଛି କରିନଥିଲି। ସକାଳୁ ମୁଁ ଏତେ ସବୁ କାମ କରିଥିଲି ତାପରେ ମତେ ବିନା କାରଣରେ କହିଲା କି ତୁ ମୋ ଗାଡି କି ତାପରେ ମତେ ଲାଗିଲା ହଁ ସେ କୁଆଡେ ଯିବ ସେଇ ଯୁଗୁରେ କାଢିଆକୁ କହିଲା। ତାପରେ ମୁଁ ଗାଡି କାଢି ସାଇଲା ପରେ କହୁଛି କି ରହ ରହ ଅଧ ଘଣ୍ଟା ଛାଡି କହୁଚି ଗାଡି ଟା ପୁରେଇ ଦେ। ଆରେ ତୋର ଯଦି କିଛି କାମ ନାହିଁ ହବନି। କଣ ହେଇଥିଲା ଅଭିପ୍ସା କୁ ମୁଁ କହିଲି କି ମୁଁ ତ ପାରିବିନି ମମି କି ସେ ଏଇ କଥା ଶୁଣି ରାଗିଲା।
ଆପଣ କେମିତି କଥା ହଉଚନ୍ତି କି ଆପଣଙ୍କ କଥା ଟା ମତେ ଟିକେ ସ୍ପଷ୍ଟ ଭାବରେ ଶୁଭୁନାହିଁ।
ହୁଁ ବର୍ଷା ଦିନରେ ଆପଣଙ୍କୁ ଯେତିକି ଶୁଭୁଛି ସେତିକି ରେ ହିଁ ଯ ଥେଷ୍ଟ ଠିକ୍ ଅଛି।
ଏବେ ଶୁଭିଲା। କୁହନ୍ତୁ କଣ କହୁଥିଲେ ଆପଣଙ୍କ ଭଉଣୀ କଥା
ହଁ ମୁଁ କହୁଥିଲି କି ମୋ ଭଉଣୀ ଆଜି ବିନା କାରଣରେ ତାର କହିଲା କି ଗାଡି ଟା କାଢେଇ ଗାଡି କଢେଇଲି ଗାଡି କାଢି ସାରିଲା ପରେ ତାର ଅଧଘଣ୍ଟା ଛାଡିକ କହୁଛି କି ତୁ ଗା ପୁରଇ ଦେେ ଆରେ ତୋର ଯଦି କିଛି କାମ ନାହିଁ ମତେ କାହିଁ କହିଲୁ ଗାଡିଟା ଗକୁ ତାପରେ କହୁଛି କି ତାପରେ ମତେ କହିଲା କି ମୁ ବସିକି ମୋବାଇଲ ଦେଖୁଥିଲି ମତେ କହିଲ କି ଯାହା ଏଇ ଯୋଉ ବ ଏଇ ଖଟ ରେ ଏଇ ବେଡସିଟ୍ ଟା ପକେଇଦବ ମୁଁ କହିଲି ମୁଁ ପକେଇ ପାରିବେ ତାପରେ ଏ ମୁଁ କହଲି ତାପରେ କହିଲା କି ପକେଇଦ ଟିକେ ମୁଁ କହିଲି ମୁଁ ପକେଇ ପାରିବିନି ତୁ ବସିକି ମୋବାଇଲ ଦେଖୁଛୁ ସକାଳୁ ଉଠି ଟିକେ ମୁଁ ସବୁ କାମ କରିଛି ଏବେ ଆସିକି ବସିଲି ତୋ ପାକା ତାପରେ ସେମିତି ହେଇକି ସେ ହେ ରାଗିିକି ଚିଲଉଥିଲା ମୁ କାଲେୁ ଚିଲ ଚିଲେଇଲେ ବି ମୁଁ ଜମା ପକେଇବିନି ତ ସେମିତି ଚିଲଉଥା ଏଇଥିପାଇଁ ଆମର ଜଣଙ୍କର ଆଜି ଝଗଡା ହେଇଥିଲା।
ତାପରେ ଆପଣଙ୍କ ମାମା ଆପଣଙ୍କୁ ଓଲଟା କହିଲେ କି ହଁ ହଁ ତୁ ପକ୍କା କାହିଁକି ତୁ ତ ପାଠ ସାଠ ପଢୁନୁ କି କିଛି କରୁନୁ ତ ତୁ ପକ୍କା ଆଉ ଗୋଟେ କଥା ମୋର ଜାଣିବାର ଥିଲା। ଯେ ଆପଣଙ୍କର ଆଜି ନୂଆ ବେଡ୍ସିଟ୍ କାହିଁକି ପଢୁଥିଲା
ଆରେ ତମେ କଣ ପାଗଳ ମୁଁ ପରା ଏବେ କହିଲି ଆମର ଛୁତିକିଆ ହେଇଛି ସବୁ ବେଡସିଟ୍ ଡା ମାନେ କଢା ହେଇକି ତକେ ଖଳ କାଢିକି ସଫା ହେଲା ସେଇଠୁ ନୂଆ ମାନେ ଅଲଗାେଡସିଟ୍ ଧୁଆ ବେଡଟ୍ ପଡିଲା ତମକୁ ଗୋଟେ ତମକୁ ଦଶଥର କହିବାକୁ ପଡୁଛି ନା ତମେ ଟିକେ ପାଗଳ
ନାଇଁ ମୁଁ ଟିକେ ଭୁଲି ଯାଇଥିଲି ସେଥିପାଇଁ ବହୁତ ସରି ମତେ କ୍ଷମା କରିବେ ଆପଣ ଯୋଉ ଆପଣଙ୍କର ସେଇ ଯୋଉ ନର୍ତ କିୀ ବାଲା ବେଡସିଟ୍ ମାନେ ରାଜସ୍ଥାନୀ ରାଜସ୍ଥାନୀ ପ୍ରିଣ୍ଟ ଯୋଉ ହେଇଛି ସେଇ ବେଡସିଟ ଟା ମତେ ବହୁତ ଭଲ ଲାଗେ, ଆଉ ଜାଣିଛନ୍ତି ମତେ ଟିକେ ମୁଁ ସମୟ ଦେଖିପାରୁନି। ଆପଣ ଟିକେ ସମୟ ଦେଖିକି ମତେ କହିବେ ମୁଁ ରଖିବି ବୁଝିଗଲେ ତ
ହଉ ଠିକ ଅଛି ମୁଁ କହିଦେବି। କାରଣ ଏବେ ତ ବହୁତ ସମୟ ବି ଅଛି ଏବେ ଆପଣ ଶାନ୍ତିରେ କଥା ହୁଅନ୍ତୁ ସମୟ ହେଲେ ମୁଁ ନିଜେ ହିଁ କହିଦେବି ଠିକ ଅଛି ଆପଣ ସେ କଥା ଛାଡନ୍ତୁ ମ ଆଜି ଆପଣ କଣ ଖାଇଛନ୍ତି ଟିକେ ମତେ କହୁିଲେ।
ଆଜି ଆପଣଙ୍କୁ ମୁଁ ଯଦି କହିବି ମୁଁ କଣ ସବୁ ଖାଇଛି ଆପଣଙ୍କ ପୁର ଆ ଆଶ୍ଚର୍ଯ୍ୟ ହେଇଯିବେ ମୁଁ ଆପଣଙ୍କୁ କହୁଛି ଆପଣ ମନ ଦେଇକି ଶୁଣନ୍ତୁ ମୁଁ ଆଜି ଏବେ ଉଠି ସାରିକି ଖାଇଲି ଚିଙ୍ଗୁଡି ଚିଙ୍ଗୁଡି ମାଛ ଭିତରେ ହିଁ ମୋର ସବୁଠାରୁ ପସନ୍ଦ ଚିକେନ ସବୁଠାରୁ ଆମିଷ ଭିତରେ ମୋର ପସନ୍ଦ ତାପରେ ଚିଙ୍ଗୁଡି ଆଉ ତାପରେ ଅଣ୍ଡା ତାପରେ ଯାଇକି ମଟନ କାରଣ ମତେ ଚିଙ୍ଗୁଡି ଖାଇବାକୁ ଏତେ ହିଁ ଭଲ ଲାଗେ ଏତେ ହିଁ ଭଲ ଲାଗେ ମୁଁ ଥରେ ଛୋଟ ଛୋଟବେେଳେ ଏମିତି ଚିଙ୍ଗୁଡି ଖାଇଲି କି ମୋ ଦେହ ସାରା ପୁରା ଫଳି ଯାଇଥିଲା ତାପରେ ସଙ୍ଗେ ସଙ୍ଗେ ମୋ ମାମା ଆଉ ମୋ ବାପା ରିକ୍ସା ଥିଲା ସେତେବେଳେ ରିକ୍ସା ରେ ବସେଇ ନେଇକି ମତେ ଛଅ ନମ୍ବର ମେଡିକାଲ ଗଲେ ସେ ଛଅ ନମ୍ବର ମେଡିକାଲରେ ମୁଁ ବହୁତ ଦ ବହୁତ ଟାଇମ ସମୟ ମାନେ ସମୟ ରହି ସାରିକି ତା ପରେରେ ଯାଇକି ଆସିଲି ଆସିଲା ପରେ ମୋର ସେ ଯୋଉ ଆଲର୍ଜି ହେଇଥିଲା ମାନେ ସେ ଯୋଉ କୁଣ୍ଡେଇକି ହବାଟା ହେଇଥିଲା ସମ୍ପୂର୍ଣ୍ଣ ଭାବରେ ଭଲ ହେଇଗଲା ବୁଝିପାରିଲେ ଆପଣ ମୋ କଥା।
ହଁ ବୁଝିପାରିଲି ତାହେଲେ ଆପଣ ଅ ମାନେ ଆପଣଙ୍କୁ ଏତେ ଚିଙ୍ଗୁଡି ଖାଇକି ପସନ୍ଦ ଯେ ଆପଣ, ମାତ୍ରରେ ସେଗୁଡେ ଖାଇଦେଇଥିଲେ ଆପଣଙ୍କର ପୁରା ଦେହ ସାରା ଉ ମାନେ ଇଏ ହେଇଯାଇଥିଲା କଣ। କହିଲେ ଇନଫେକ୍ସନ ହେଇଯାଇଥିଲା ମାନେ ଆଲାର୍ଜି ସେଇ ଟାଇପ ର ହେଇଯାଇଥିଲା। ତାହେଲେ ଆପଣ କହୁଛନ୍ତି ତ?
ହଁ ହଁ ସେଇଭଳିଆ ନାଲି ନାଲି ଦେହ ସାରା ପୁରା ଫଳି ଯାଇଥିଲା। ଆଉ ମୁଁ ସେତେବେଳେ ଛୋଟ ପିଲାଟେ ଥିଲି ମତେ ବହୁତ କୁଣ୍ଡେଇ ହଉଥିଲା ମୁଁ ବହୁତ କଷ୍ଟ ପାଉଥିଲି ମତେ ଦେଖିକି ମୋ ମାମା ଆଉ ମୋ ବା ତାଙ୍କୁ ମଧ୍ୟ ବହୁତ କଷ୍ଟ ହଉଥିଲା ବୁଝିଲେ ମୁଁ କଣ କହିଲି?
ହଁ ମୁଁ ଦୋଉଛି ଆଉ ଆଜି ଆପଣ ଚିଙ୍ଗୁଡି ଖାଲି ଖାଇଛନ୍ତି ନା ଅଲଗା କି କି ମଧ୍ୟ ଖାଇଛନ୍ତି ମତେ ତ ଲାଗୁଛି ଆଉ କିଛି ମଧ୍ୟ ଖାଇଛନ୍ତି। କାରଣ ଆଜି ମାନେ ଆପଣ ଅ ଖାଲି ଯିଏ ଯେମିତି କରିବ ହାରଦେଇ ଗୁଲୁ ସହିତ ଆପଣ ବହୁତ ସାରା ଜିନିଷ ମଧ୍ୟ ଥାଆନ୍ତି ମୁଁ ଯାହା ଜାଣିଛି।
ହଁ ଆପଣ ଜାଣିନାହାନ୍ତି କି ଆଜି ମୋ ସାନ ଭଉଣୀ ଆଉ ଆମ ତଡ ଘରେ ଥିବା ମୋର ଗୋଟେ ସାନ ଭଉଣୀ ଏଇ ଉଭୟ ମିଶିକି ମୋ ପାଇଁ ବହୁତ ଜିନିଷ ଆଣିଥିଲେ ଆପଣ ଟିକେ କହିଲେ କୋଉ କୋଉ ଜିନିଷ ଆଣିଥିଲେ ମାନେ ସବୁ ହ
ଆମେ ଏକଳ ଯାଇଥିଲୁ ଗୋଟେ ଆଣ୍ଟିଙ୍କ ଘରକୁ ଦବାକୁ ତାଙ୍କର କଣ ଗୋଠେ ମେଡିସିନ ଟା ଆସିଥିଲା କିନ୍ତୁ ଆ ମାନେ କା ମତେ କହିଲେ କି ତୁ ସାଇକେଲ ଟା ନେଇକି ଆସିଥିଲି ଆଉ ଆମେ ଚାରିଆଡେ ବୁଲି ବୁଲିକି ଆସିଥାନ୍ତୁ। ତ ମୁଁ କଣ କଲି ନା ସେଇ ସାଇକେଲ ଟାକୁ ନେଇକି ପଳେଇଲି ତାପରେ ଆମେ ସେଥିରେ ବୁଲି ବାଲିକି ପୁରା ଆସିଲୁ ମାନେ କୁହ? । ବରଗଡ ପହଁଚିଲୁ କାଳେ ଆମେ ଗଲୁନୁ କାରଣ ବରଗଡ ପଞ୍ ଗଲେ ଆପଣଙ୍କ ବାପା ଆମକୁ ଦେଖିଦେଇଥାନ୍ତେ। କିଏଲୋ ଆଉ କିଏ ଦେଖିଦେଇଥାନ୍ତେ ତାହେଲେ ଘରେ ଆସିକି ପାଇଥାନ୍। ଜନା ବହୁତ ବାଡ଼େଇଛି ମୁଁ ତାକୁ ମାଡବି ମଧ୍ୟ ଖାଇଥାନ୍ତୁ ସେଇଗୁରୁ ମୁଁ କି ଏବେ ନା ଆମେ ଏତେ ବାଟ ନଯାଇକି ଆମେ ଖାଲି ଗଲୁ କୋଉଠି କହିଲେ ଆମେ ଖାଲି ଗଲୁ ଯୋଉ ଏଠିକି କୋଉଠିକି ଗଲେ ଏଇ ରାମେଶ୍ୱର ଗଲେ। ରେ ଆମେ ମାନେ ପଳେଇଲୁ ଏଇଠି ଯୋଉ କଣ କହି ଏ ବର୍ଣ୍ଣ ଯାକ ଚାରିଛକ। ଏଇ ପାଖ ପାଖି ବୁଲିକି ପଳେଇ ଆସିଲେ ହୋଉ ମୁଁ ଏବେ ତ ରଖୁଛି ଆଉ କେତେବେଳେ କଥା ହବା।